ଓ
ଲୋ
ହାଲୋ। ମୋ କଥା ଶୁଭା ଯାଉଚି ମୋ କଥ ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଉ କେମିତି ଅଛନ୍ତି?
ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ। ଆଉ କାମଦାମ କଣ ଚାଲିଚି? ହୁଁ।
ମୋର ର କିଛି ନାହିଁ ସେମିତି ଏବେ ଯାଇଥିଲି ଗୋଟେ ଜାଗାକୁ ସେଠି କଣ କରୁଚନ୍ତି?
ଏବେ ଟିକେ ବସିଥିଲି ଏବେ ଟିକେ। ଆ ଖାଇବା କିଛି ଖାଇଦେଲି। ମୁଢି ଖାଆନ୍ତି ମୁଢି ଆମ ଓଡିଆରେ ମୁଢି ଖାଆନ୍ତି ଜାଣିଚନ୍ତି କି?
ହଁ ଓଡ଼ିଶାରେ ମୁଢ଼ି ତ ମୁଢ଼ିମାନେ ସମସ୍ତେ ଖାଆନ୍ତି ମୁଢ଼ିଟା। ବହୁତ ଭଲ ଲାଗେ ଆମ ପୁରୀ ଯୋଉ ଅଛି ମାନେ ଆଜ୍ଞା। ପୁରୀ ଯୋଉ ଯାଆନ୍ତି ନା ପୁରୀର ଯୋଉ ମାନେ ସମୁଦ୍ର କୂଳରେ ବସିକି ଯୋଉ ମୁଢ଼ି ଆ ବିକନ୍ତି ଝାଲମୁଢ଼ି
ହଁ।
ତ ସେଇଟା ବହୁତ ଭଲ ଲାଗେ ମାନେ ପୁରା ସମୁଦ୍ର କୂଳରେ ବସିଥିବେ ଗୋଟେ ଗୋଟେ ମୁଢ଼ି ଇଏ ଅ ମାନେ ଗୋଟେ ମୁଢ଼ି ପୁରା କିଣିବେ ଟିକେ ଟିକେ ଖାଉଥିବେ। ବହୁତ ବଢ଼ିଆ ଲାଗେ।
ଆମ ଓଡ଼ିଶାରେ ନା ଆଉ ଗୋଟେ ଜିନିଷ ବହୁତ ମାନେ ଲୋକ ଭଲ ପାଆନ୍ତି। ଜାଣିଛନ୍ତି କଣ?
ନା।
ପଖାଳ।
ଭଲତ କୁହନ୍ତିନି ପ ପଖାଳ ପୁରା ବହୁତ ଏଠି
ମାନେ ସବୁ ଓଡ଼ିଆ ଆଜ୍ଞା ସବୁ ଓଡ଼ିଆର ପ୍ରିୟ ହେଉଚି ମାନେ ପଖାଳ। ପଖାଳ ଖରାଦିନର ମାନେ ସମସ୍ତଙ୍କ ଘରେ ପଖାଳ ହିଁ ତିଆରି ହୁଏ। ପଖାଳ ସାଙ୍ଗରେ କିଏ ଟମାଟୋ ପୋଡ଼ିଥିବ ନହେଲେ କିଏ ଆ ମାନେ ଶାଗ ଭଜା କରିଥିବ। ତ ଆଉ କିଏ ଭେଣ୍ଡି ଭଜା କରିଥିବ। ତ କିଏ ଆମ୍ବ ସହିତ ଖାଇବ ମାନେ ବହୁତ ଭଲ ଲାଗେ ସେଇଟା।
ହଁ ସେଇଟା ତ ଆମ ଘରେ ବି ସେଇଟା ଆପଣ ଯେମିତି କହୁଚନ୍ତି ଆମ ଘରେ ବି ସେଇଟା ହିଁ ଚାଲୁଚି ପଖାଳ ଭାତ ଦହି ପଖାଳ କରୁଚନ୍ତି। ଦହି ପକାଳକୁ ଟିକେ ତାପରେ ବଡି ଚୂଡା ଜାଣିଚନ୍ତି ବଡି?
ଆଜ୍ଞା ବଡ଼ି ଚୂଡ଼ା ତ ମାନେ ପ୍ରିୟ। ଆମ ଓଡ଼ିଆ ଖାଦ୍ୟ। ମାନେ ପୁରା ଶୁଦ୍ଧ ଓଡିଆ ଖାଦ୍ୟଟା ସେଟା।
ହୁଁ ବଡିଗୁଡା କରିଦେବେ ଟାଟା ର ଯୋଉ ଓ ପାତଲ ଘଣ୍ଟା ଇ ସେଟାକୁ ଟିକେ ପୋଡିକି ଚିକୁଡିକିରି କିଛି
ବିଲାଇତି
ପୋଟଳ
ବିଲାଇତି କହିଲେ?
ଟୋଟାଲବି ଥାଏନା ଓହ ଯୋଉ ଗ୍ରୀସବ ଜଉ କୁହନ୍ତ ଆମ ସଜ ଖାଦ୍ୟ ଯୋଉ ଯୋଉଟା ବି ଅଛି ସେଟାକୁ ଟିକେ ପୋଡି ଦିଅନ୍ତି ତାପରେ ସେଇଟାକୁ ଖାଇବା ପାଇଁ ବହୁତ ଟେଷ୍ଟ ଆସେ ସେଇଟା।
ମାନେ ପୁରା ଟିକେ ଲୁଣ ଲଙ୍କା ଦଳିକି ସେଠି ଟିକେ ଦଳିକି ପୁରା ଟିକେ ଖାଇଲେ ମାନେ ଗୋଟେ ଗଣ୍ଡା
ହ
ଆଜ୍ଞା ଗୋଟେ ଗଣ୍ଡା ପୁରା ବାସି ପଖାଳ ସହିତ ଟିକିଏ ଯଉ ମାନେ ପୁରା ଯଉ ପାଗ ହେଇଥିବ ନା ପୋଡ଼ା ପୋଡ଼ା ପରିବା ଗୁଡ଼ାକ ସବୁ ସବୁ ଯଉ ଦଳା ହେଇଥିବ ତାକୁ ଟିକେ ହାପୁଡ଼ି ଦେଲେ ଯଉ ସ୍ଵାଦ ଆସେ ଆମ ସବୁ ଓଡ଼ିଆଙ୍କ ପ୍ରିୟ ସେଟା। ତା ସହିତ ଆଉ ଗୋଟେ ଶୁଣିଛନ୍ତି ମ୍ୟାଡ଼ମ୍? ଯଉମାନେ ସମସ୍ତେ ପିଅନ୍ତି ସେଟା ଆମ ଯଉ ତୋରାଣୀ ଥାଏ ମାନେ ସେ ତୋରାଣୀରୁ ତିଆରି ହୁଏ। ଟଙ୍କତୋରାଣୀ କୁହନ୍ତି ଯଉଁ ଜଗନ୍ନାଥ ଭଗବାନଙ୍କର ପ୍ରିୟ। ହ୍ୟାଲୋ। ହ୍ୟାଲୋ।
ହଁ କି। ଅ ହ। ହଁ ତୋରାଣି ପୀଇକି ତ ତ ତୋରାଣୀ ସମସ୍ତଙ୍କ ପ୍ର ପଖାଳ ଭାତ ଖାଇଲେ ମାନେକି ତୋରାଣୀ ତାଙ୍କର ପ୍ରିୟ। ହଁ ସେଇଟା। ହଁ ତିନଟା।